ହାଲୋ।
ହାଲୋ।
ହଁ ଅ।
କଣ କରୁ
ଆଉ, ଏଇ ଖାଇ ପିଇକି ଉଠିଲୁ ଆଉ, ଉଠିକି ରେଷ୍ଟ ନଉଥିଲି। ଆଉ-ଉ-ଉ ରେଷ୍ଟ୍ ନେଇକି କାଲି ଯିବା ଆଉ, ଟିକେ କାମ କରିବା ଆଉ।
ଆଉ ଆପଣ କେମିତି ଭଲ ଅଛନ୍ତି?
ହଁ ମୁଁ ଭଲ ଅଛି।
ହୁଁ-ହୁଁ ଆଜି ଆମର ଟିକେ ହେଇଥିଲା ଆମେ ଆଜି ଗରମ ଜୋରରେ ହଉଚି ତ। ସେଥିପାଇଁ ଆଜି ପଖାଳ କରିଦେଇଥିଲୁ। ଆଉ ପଖାଳକୁ ଆଳୁ ଚଟଣି। ଆଉ ବଡ଼ି ଭଜା। ଆଉ ଆମେ ଆମ୍ବ ତ ଏବେ ସବୁଠି ମିଳୁଛି। ଆମ୍ବ, କାକୁଡି, କଲରାକୁ ଭଜା ହେଇଥିଲା। ଏତିକି କରିଦେଇଥିଲୁ ଆଉ, ଗରମକୁ ତ ରୋଷେଇ କରିବାକୁ ଜମା ଇଚ୍ଛା ହଉନି। ଆଉ ତଥାପି ବି କହିଲୁ ଆଉ କଣ କରିବା? ଖା ବଞ୍ଚିଆ ପାଇଁ ତ ଖାଇବାକୁ ଟିକେ ପଡିବ ହୁଁ। ସେଥିପାଇଁ ମୁଁ ଟିକେ ଏଇ ଅଳ୍ପ ଯାହା କିଛି ହଉ କରିଦେଇକି ତାପରେ କହିଲେ ଆଉ ନାଇଁ ଖାଇ ଦେଇକି ଟିକେ ରେଷ୍ଟ୍ ନବା ଆଉ ଛୁଆମାନଙ୍କୁ ବି ଖୋଇପେଇ ଦେଇକି ଏଇ ରେଷ୍ଟ୍ ନଉଚୁ ଆଉ
ଆଚ୍ଛା।
ଆପଣ କଣ ଖାଇଥିଲେ?
ମୁଁ ଖାଇଛି ଭାତ, ମାଛ ତରକାରୀ ଆଜି ବୁଧବାର ଥିଲା ତ। ପାଇଁ ଆଇଁଷ ହେଇଛି। ମାଛ ଆଉ ଆମ୍ବ, ଶାଗ ଭଜା। ଏଇଆକୁ ଖାଇକି ଟିକେ ରେଷ୍ଟ୍ ନଉଥିଲି। ତାପରେ ଆପଣ, ଣ ଫୋନ କଲି ଆଉ।
ଓହୋଃ, ଏ ଖରାଦିନେ ଟିକେ ରେଷ୍ଟ୍ ଷ୍ଟ୍ ନ ନେଲେ ବି ହଉନି ନାଇଁ କି ଠିକ୍। କି ନହେଲେ ହାଲିଆ ଲାଗୁଚି, ଯେତିକି ଦିନବେଳା କାମ କରିକି ଏପଟ ସେପଟ ହେଇକି କାମ କରୁଚେ ଆ ଦେହରୁ-ଉ-ଉ ଯେତେ ପରିମାଣର ଝାଳ ବୋହୁଚି। ଆ ସେଇ ହିସାବରେ ପୁରା ହାଲିଆ ଲାଗୁଚି ବୋଲି ସେଥିପାଇଁ ଅଧଘଣ୍ଟା ଗଡିଯିବା କଥା ଆଉ। ନିଦ ତ ହଉନି, ହୁଁ ଖାଲି ମାନେ ଗଡିବା କଥା ଆଉ। ଖଟଟାକୁ ଧରିକି ଖାଲି ଏସି ଲଗେଇକି ଗଡିବା କଥା।
ହଁ ସେଇଆା, ଏସି ବିନା ତ ରହି ହିଁ ହଉନି ଏତେ ଗରମ ହଉଚି।
ହୁଁ-ଉଁ-ଉଁ, ଆଉ ତ କୁଆଡେ ବୁଲି ଯାଇ ହଉନି। ଯୋଉ ଗରମକୁ ତ ଚାହିଁଲେ ବି କୁଆଡେ ବାହାରି ହଉନି।
ବର୍ଷା ଟିକେ ହଉଚି ଏବେ।
ଆଚ୍ଛା। ସେପଟେ ବର୍ଷା ହଉଚି ତାହେଲେ ନାଇଁ କି?
ଆଜ୍ଞା। ଆପଣଙ୍କ ସେପଟେ ବର୍ଷା ହଉନି?
ନାଁଆ ହେଇନି। ଦି ଦିନ ହେଲାଣି ପୁଣି ହେଇନି ଆଡିଆ ପାଞ୍ଚ ଛଅ ଦିନ ଆଗରୁ ଟିକେ ହେଇଥିଲା। ଏବେ ଆଉ ହେଇନି। ଦେଖିବା ପୁଣି କେବେ ହଉଛି ତମେ ତ କହିଲଣି ଆଜି ହଉଛି ମାନେ ସେପଟେ ମାନେ ଏପଟେ ବି ହବ ଆଉ କେତେବେଳେ। ଏମିତି ଆଉ।
ହଁ ସକାଳୁ ଟିକେ ପାଗ ଭଲ ଦେଇଥିଲା ଖରା ବି ଟିକେ କମ କରିଥିଲା। ପବନ ଫବନ ହଉଥିଲା ଜୋର ରେ ଉଠେଇ ଉଠେଇ ଏବେ ଏଇ ଟିକେ ଟିକେ ପାଞ୍ଚ ମିନିଟ୍ ହବ ଝିପ୍ ଝିପ୍। ପକଉଛି।
ଓଃ ଆଚ୍ଛା।
ହୁଁ।
ହଁ ମୌସୁମୀ ବାୟୁ ତ ଆସିଲାଣି ବୋଧେ ବୋଧୁଏ ଦେଖାଯାଉ କେବେ ଆସୁଛି ଆମ। ଏପଟୁକୁ ଆଉ।
ହଁ ରଜ ପାଖେଇ ଆସିଲାଣି ଏବେ ଟିକେ ଟିକେ ବର୍ଷା ହବ।
ହୁଁ ନାଇଁ ସୂର୍ଯ୍ୟଙ୍କର ବି ଯୋଉ କିରଣ ଟା ଯୋଉ ବି। ପୁରା ଡାଇରେକ୍ଟ ପଡେ ପୁରା ମୁହଁରେ ମାନେ ମୁଣ୍ଡ ଉପରେ ସେଇଟା ବି ଏବେ ଟିକେ ମାନେ‌ ବି। ଉ ମାନେ ତା ଝାସ ଟା ବି ଟିକ୍ ଟିକେ କମିବ।
ହଁ ହଁ ହଁ କମି ଆସିଲାଣି ଟିକେ।
ହୁଁ ଏପ୍ରିଲ ମେ ରେ ଯୋଉ ଝାସ ଟା ଅତ୍ୟଧିକ ରହେ। ଏ ଧୀରେ ଧୀରେ ଏବେ କମିବ ଆଉ। ଆଉ ମ୍ ମାଛ ତରକାରୀ ଆପଣ କେମିତି ବନାନ୍ତି।
ମାଛ ତରକାରୀ‌ ଆଁ। ସୋରିଷ ମସଲା ଦେଇକି ବି ବନା ହୁଏ ନହେଲେ ଅଦା ରସୁଣ ପେଷ୍ଟ ଦେଇକି। କି ଆଳୁ ଭାଜିକି। ଖାଲି ମସଲା ପିଆଜ ରେ ତେଲରେ ପିଆଜ ଅଦା ରସୁଣ ପେଷ୍ଟ ଦେଇକି। ଟମାଟୋ କଷିକି ମସଲା ମସଲି ସବୁ ପକେଇକି। ତାପରେ ଆଳୁକୁ କଷିକି। କି ମାଛ ଦେଇକି ଗରମ ମସଲା ପକେଇକି ବାହାର କରେ ସିଏ ବି ଭଲ ଲାଗେ।
ଆଚ୍ଛା।
ଆଜି ସେଇ ଟାଇପ ର ହେଇଥିଲା ଭାତ ଆଉ ସାଧା ଏମିତି ମାଛ ତରକାରୀ ବେଶୀ। ତେଲ ମସଲା ବି ମାନେ ଭଲ ଲାଗୁନି ଗରମ ରେ ଖାଇବାକୁ।
ହୁଁ ହୁଁ।
ସାଧା ସିଧା ଟିକେ ଖାଇଲେ ଭଲ ଲାଗିବ। ଆଉ ମାଛ ଭଜା। କିଛି ରହିଯାଇଛି ସନ୍ଧ୍ୟା ବେଳେ। ରାତି ଟାଇମ ରେ ରାତିରେ ସଜ ପଖାଳକୁ ମାଛ ଭଜା ଲଙ୍କା କଞ୍ଚା ଲଙ୍କ୍ ଙ୍କା ଆଉ ପିଆଜ ଚକଟିକି। ଖାଇଲେ ସିଏ ପୁରା ଶାନ୍ତି। ରାତିରେ ଭଲ ଗୋଟେ ଜୋର ଦାରିଆ ନିଦଟେ ହବ।
ହବ ହଁ ନାଇଁ ଆମର ଆକ୍ଟୁଆଲି ଆମେ। ମୁଁ ହଉଛି ପିଓର ଭେଜିଟେରିଆନ ତ ସେଥିପାଇଁ ମୁଁ ଜାଣିନି ତ ମାଛ ତରକାରୀ କେମିତି କଁ ତମ। ମାନେ କରାହୁଏ କି କଣ। ହଁ ମୁଁ ଭାବେକି ସେ ସବୁ ବହୁତ କଷ୍ଟ ବୋଧେ ମାନେ ତାକୁ। କେମିତି କଣ ତାକୁ ସଫା କରିକି ତାକୁ ପୁରା। ନିଟ୍ ଆଣ୍ଡ କ୍ଲିନ କରି ତାର ଗୋଟେ ଗୋଟେ କାତି ଛଡେଇକି ନାଇ ଆଜିକାଲି ବୋଧେ ଯୋଉ ମାନେ କାଟ୍ କାଟୁଛନ୍ତି ସେମାନେ ବୋଧେ ନିଟ୍ ଆଣ୍ଡ କ୍ଲିନ କରିକି ଦଉଛନ୍ତି।
ହଁ ସେ ଦୋକାନରୁ ଏକାଥରେ ମାଛ ଦୋକାନରୁ ସେ ମାଛ ଯୋଉମାନେ ଦିଅନ୍ତି ସିଏ ଆମର ଏ। ଏକାଥରେ ସଫା ହେଇକି ପଳେଇ ଆସେ ସଫା କରିକି ଦିଏ ସେ ଖାଲି ଧୋଇକି। କି ତା ଦେହରେ ହଳଦୀ ଲୁଣ। ଆଉ ଲଙ୍କାଗୁଣ୍ଡି ନା ଟିକେ ମିଶେଇିକି ଭାଜିକି ତରକାରି ରେ। ଆ ନନଭେଜ୍ ଇଜି ଆଉଁ ଭେଜ୍ ଅପେକ୍ଷା ନନଭେଜ୍ ଇଜି। ସେମିତି କିଛି ଏତେ କ ଷ୍ଟ ନାଇଁ ଏଇଆ ଯେ ଟିକେ ମଜା ମଜି ଧୁଆ ଧୁଇ ଆଇଁଷ ହେଲେ ସେଇ ଟିକେ ପ୍ରୋବ୍ଲେମ୍।
ମାଛ ହେଲେ ଏତେ ସା ତାର ଗନ୍ଧଟା ବୋଧେ ଘରେ ବୋହୁତ ସମୟ ରହେ ନାଇଁ କି।
ହଁ ଆମର ଘର ଭିତରେ ସେ ଥିପାଇଁ ଆଇଁଷ ବସେନି। ଆମର ବାହାରେ ଗୋଟେ ଚୁଲି ରଖିଚ ଆଇଁଷ ହେଲେ ସେଇଠି ଭଜା ମାନେ ରନ୍ଧା ହେବ ଭଜା ହବ ସେଇଠି ବାସନକୁସନ ପାଇପ୍ ପସିବ ମଜା ହେଇକି ଘରକୁ ଆସିବ।
ଉଁ ହୁଁ।
କାହିଁକି ନା ଚିକେନ ଫିକେନ ହେଲେ ଆଇଁଷର ସ୍ମେଲ ଟା ଏତେ ରୁହେନି କିନ୍ତୁ ମାଛ ସ୍ମେଲଟା ରହେ।
ବୋହୁତ ରହେ ହଁ ହଁ।
ବାସନ ଫାସନ ବି ଦି ତିନି ଥର ଲେଖାଏଁ ମାଜିିବାକୁ ପଡିବ ଟିକେ ଲେମ୍ବୁ ଫେମ୍ବୁ ଦେଇକି ଦେନ୍ ତାପରେ ଯାଇକି ବାସ୍ନା ଟା ଜିବ ନହେଲେ ଆଇଁଷ ସ୍ମେଲ ଟା ରୁହେ।
ଓ ହଁ। ମାନେ ଏତେ ହାର୍ଡ ନାଁ କି।
ହଁ।
ସେ ବାସନରୁ ବି ଗନ୍ଧଟା ବି ଯାଏନି। ଏଟା ଆମେ ତ କେବେ ଖାଇନୁ ନା ତ ସେଇଥିପାଇଁ ମୁଁ ବି ଜାଣିନୁ ତାପରେ କେମିତି କ ଖାଲି ମତେ ବୋହୁତ ମାନେ ମାଛଟା ହିଁ ବୋହୁତ ଗନ୍ଧ ହୁଏ। ହଁ ଯିଏ ଯୋଉଠିକୁ ବି ଯାଉ ଆମେ ଯେତେବେଳେ ଯା ଘରକୁ ବି ଯାଉ ଉଁ ତ ଯିଏ ବି ରାନ୍ଧିଥାନ୍ତି ତ ଜଣା ପଡି ଯାଏ କି ମଟନ ଟାର ଟିକେ କମ୍ ସ୍ମେଲ ହୁଏ। ଆଉ ଚିକେନ ଟା ଟିକେ ତାଠୁ ଟିକେ ଅଧିକ କିନ୍ତୁ ମାଛ ଟା ଯାହାଘରେ ହେଇଥିବ ସିଏ ପୁରା ଫୁ ଟିକି ବାହାରି ଯିବ କି ଆଙ୍କଘରେ ଆଜି ମାଛ ହେଇଚି। ବୋହୁତ ଗନ୍ଧ ହୁଏ। ଆମକୁ ଗନ୍ଧ ହୁଏ ଯିଏ ଖାଉ ଥିବ ତାଙ୍କୁ ବାସ୍ନା କିନ୍ତୁ ଆମେ ପୁରା ଜାଣିଦୋବୁ ପିଆଜ ରସୁଣ ମୋତେ ରସୁଣ ସ୍ମେଲ ଟା ବି ମାନେ ମ ତେ ଏତେ କଡା ଲାଗେ କି ମୁଁ କହିବି କେମିତି ଖାଉଚନ୍ତି ମତେ ତାର ବାସ୍ନା ଏତେ କଡା ଲାଗେ କି ମାନେ ଯଦି ର ସୁଣକୁ ଯଦି ମୋ ନଖରେ କି ମୋ ହାତରେ ଯଦି କୋଉଠି ବାଜିଗଲା ସେ ଗନ୍ଧଟା ମତେ ପୁରା ବୋହୁତ ଗନ୍ଧ ହୁଏ।
ଓ ଆପଣ ଟୋଟାଲି ପିଆଜ ରସୁଣ ବି ଖାଆନ୍ତିନି।
ଉଁ ନାଁ। ତ ସେଇଆ ମୁଁ କହିଲି କେମିତି କଣ ସବୁ ମାଛ ତରକାରୀ। ଆପଣ ଚିକେନ ମଟନ ସେଇଟା କେମିତି କରନ୍ତି?
ମଟନ ଟା ମୁଁ ଖାଏନି। ମତେ ମଟନ ସ୍ମେଲଟା ଭଲ ଲାଗେନି। ଆକଚୁଏଲ ମୁଁ ଛୁ ଆ ବେଳୁ ବି ମାନେ ଆଇଁଷ ଏତେ ଖାଉ ନଥିଲି। ଧୀରେ ଧୀରେ ବଡ ହେଲା ପରେ ଏଇ ସାଙ୍ଗ ସାଥି ମିସି ମାସିକି ସିଏ ନନଭେଜ୍ ମତେ ଘରେ ବି ଆମର ଖାଆନ୍ତି। ପୁରା ନନଭେଜ୍ କିନ୍ତୁ ମତେ ଟିକେ ଏତେ ଭଲ ଲାଗେନି। ସମସ୍ତେ କିନ୍ତୁ ଏମିତି ଖାଇବା ଭିତରେ ସମସ୍ତଙ୍କ ସହିତ ପଡିକି ଖାଇଲି। କିନ୍ତୁ ମଟନ ଟା ମୁଁ ଖାଏନି। ମତେ ମଟନ ଟା ପସନ୍ଦ ନୁହଁ ମଟନ ସ୍ମେଲଟା ଏତେ ଭଲ ଲାଗେନି। ଚିକେନ ଟା ଖାଏ। ଚିକେନ ଖାଏ ମାଛ ଖାଏ ମୋର ଟିକେ ଚୁନା ମାଛ ଯୋଉ ଛୋଟ ମାଛ ଭାରି ପସନ୍ଦ।
ଆଚ୍ଛା ହୋଉ। ନାଇଁ ଚୁନା ମାଛ ବି କୁହନ୍ତି ନା ବୋହୁତ ଭିଟାମିନରେ ଭରପୁର ବୋଲି।
ହଁ।
ସେଇଥିପାଇଁ ପ୍ରାୟ ବି ଚାର ବିଦ୍ୟା ପା ଅସୁସ୍ଥ ହୁଏ ପ୍ରାୟ କମ ଖାଇବା ଡକ୍ଟର୍ ବି କୁହନ୍ତି ଏ ନାଇଁ ଚୁନା ମାଛ ଟା ଖାଅ।
ହଁ
ଅନ୍ୟ ଜିନିଷ ଚିକେନ୍ ମଟନ୍ ଅପେକ୍ଷା ଏ ଚୁନା ମାଛ ହେନେ ସେ ପ୍ରେସକ୍ରାଇବ୍ କରନ୍ତି ମୁଁ ଶୁଣେ ଖାଲି ଆମେ ତ ଜାଣୁ ତ ଟୋଟାଲ ଦେଖିବା କଥା ଜାଣିବା କଥା ଆଉ। ଆଉ ରଜକୁ କେମିତି କଣ, କଣ କରୁଛନ୍ତି ସବୁ?
ରଜରେ ସେମିତି କୁଆଡେ କିଛି ଯିବାର ନାହିଁ। ଏଇଠି ଘରେ ରହିକି ଯା ଖିଆ ପିଆ କରିକି ସେଲିବ୍ରେଟ୍ କରିବା କଥା ଆଉ, ଏଇ ବାହାରେ ଯାହା ଯୋଉଠି କେମିତି ଟିକେ ଦୋଳି ଫୁଳି ଲାଗେ ଯାହା କରେ ବୁଲାବୁଲି କରିବାକୁ ଯାଉ ସେତିକି।
ଆଚ୍ଛା। ହଁ ଏ ଭିତର ତ ଅଁ, ମାନେ ଆମର ବି ସେମିତି ପିଲାଙ୍କର ପାଠ ପଢା ଏତେ ହେଇଗଲାଣି ଯେ ଆଉ କୁଆଡେ ବି ବାହାରିବା ମୁସ୍କିଲ ହେଇଯାଉଛି, ଇଚ୍ଛା ଥିଲେ ବି ଆଉ ଇଚ୍ଛା ହଉନି କୁଆଡେ ଯିବା ପାଇଁ।
ହ
କାରଣ ଯାଇକି ପୁଣି ଆସ, ଆସିକି ପୁଣି ଏଇ ସବୁ ଜିନିଷ ରେଡି କରିକି ପୁଣି ସ୍କୁଲ୍ ଖୋଲିଯିବ ସମସ୍ତଙ୍କର। ହେଲେ ବହୁତୁ ସେ ତ ଆହୁରି କଷ୍ଟ ଆଉ। ଆସିକି କୁଆଡୁ, ଆସିକି ସବୁ ଜିନିଷ ରେଡି କରିକି ପୁଣି ଛାଡିଲା ବେଳକୁ ସବୁଠୁ କଷ୍ଟ।
ଘର ଛାଡିକି ଯିବା ଆସିବା କରିବା ଲଗେଜ୍ ନେଇକି ଟ୍ରାଭେଲିଂ, ତାପରେ କୋଉଠି ବି ଗଲେ କୋଉ ଘର ଛାଡିକି ତିନ ଚାର ଦିନ ରହିହଉଛି, ସେଇ ଯାଅ ତିନ ଚାର ଦିନ ଭି ତରେ ଆସ। ତ ସିଏ ବହୁତ ପ୍ରୋବ୍ଲେମ୍ ସେଥିପାଇଁ ଯିବା ଆସିବା ଭାରି କଷ୍ଟରୁ ଇଚ୍ଛା ହୁଏନି।
ହଁ ନେ ବହୁତ କଷ୍ଟ ହୁଏ। ମୋତେ ବି ସେ ଟ୍ରାଭେଲିଂ ବହୁତ କଷ୍ଟ, ତଥାବି ଆଉ ତୋ ପାଖରେ ତ କେହି ନାହାନ୍ତି ସବୁ ତ ଦୂର ବାଟ। ତ ସେଥିପାଇଁ ଯିବା ଆସିବା ଗୋଟେ ଦିନ, ଆସିବା ପୁଣି ଯାଅ ଗୋଟେ ଦିନ ଆସିବା ଗୋଟେ ଦିନ। ତ ସେଟା ବେଶୀ କଷ୍ଟ ହୁଏ, ମୁଁ ସେଥିପାଇଁ ବି ମାନେ ଆଉ ଇଚ୍ଛା ବି ଆଉ ନା ଲାଗୁନି କି ଆଉ କୁଆଡେ ଯିବା କାହିଁକି ଘରେ ସେଇ ପଖାଳ ଭାତ ଶାନ୍ତି।
ପଖାଳ ଆଳୁ ଚଟଣୀ ପଛେ ଶାନ୍ତି କିନ୍ତୁ ଆଉ ଇଚ୍ଛା ହଉନି ଏ ଗରମ ଦିନରେ ବି ଆଉ ଇଚ୍ଛା ନାହିଁ।
ଆଉ ଆଗରୁ ବି ଗୋଟେ ଫେଷ୍ଟିଭାଲ୍ ହେଲେ ଇଛା ଥିଲା ପିଠା ପଣା ଖାଇବୁ ପୁରୀ ତରକାରୀ ହବ ଖାଇବୁ ଏବେ ଏଇଟା ରେଗୁଲାର୍ ହେଇଗଲାଣି।
ରେଗୁଲାର୍ ହେଇଗଲା ଏ ସମସ୍ତଙ୍କର ତ ସବୁବେଳେ ପୂଜା ପର୍ବ ପର୍ବାଣୀ ଆଉ।
ସେଇ ଜିନିଷ ଖାଇବାର ପିନ୍ଧିବାର ମଜା ଆଉ ସେ ପର୍ବପର୍ବାଣୀ ଆଗରୁ ଯେମିତି ଥିଲା ଏବେ ଆଉ ନାହିଁ। ଯେତେବେଳେ ଇ ଚ୍ଛା ହେଲେ ମାର୍କେଟ୍ ଯାଅ ଦିଇଟା ଡ୍ରେସ୍ କିଣି ଆଣ, ଯେତଳେ ଇଚ୍ଛା ହେଲେ ଯୁଆଡେ ଗଲେ ଉଁ, ପିଠା ଟିକେ କର ଘରେ ଆଜି କର ପି ଅଛେ ଖାଇଦବା।
ହଁ ହଉ ଠିକ ଅଛି।
ହଉ ଆଜ୍ଞା ଆପଣ ଯାଆନ୍ତୁ ପରେ କଥା ହଉଛୁ।
ହଉ ଠିକ୍ ଅଛି।